ହଉ
ହାଲୋ।
ହାଲୋ। ହୁଁ ନମସ୍କାର ଗୁଡ୍ ଆଫ୍ଟରନୁନ୍। ଆଉ କଣ ଏଇ ବସିଛି। ଆଉ?
ହଁ ଏବେ ଜଷ୍ଟ ଖାଇକିନି ଉଠିଲି ମୁଁ।
ଆଚ୍ଛା କଣ ଖାଇଲ?
ଖାଇଲି ଭାତ ଆଉ ମଟର ତରକାରୀ।
ହୁଁ ହୁଁ ନନଭେଜ ଖାଆନ୍ତିନି କି ସଣ୍ଡେ ରେ?
ନା ନା ମୁଁ ଖାଏନି।
ମୁଁ କହିଲି ସଣ୍ଡେରେ ନନଭେଜ୍ ଖାଆନ୍ତିି ନି କି?
ନାଇଁ ନାଇଁ ମ୍ୟାମ ସଣ୍ଡେରେ ଖାଏନି।
ଆଚ୍ଛା।
ଆପଣ?
ମ୍ୟାମ୍ ଡାକନ୍ତୁନି?
ଆଉ ଦିଦି ଡାକିବି ଆଉ।
ନାଇଁ ମୁଁ ଆପଣ
ଆପଣଙ୍କର କଣ ଏବେ ଆପଣଙ୍କର ପଢୁଛନ୍ତି ବି?
ହଁ ହଁ ପଢୁଛି ମୁଁ।
ହଁ ହଁ କଣ ପଢ଼ୁଛନ୍ତି?
ମୋର ଏଇ ଗ୍ରାଜୁଏସନ ସରିଲା ପିଜି କରୁଛି କରିବି।
ହଁ।
ଆପଣ?
ମୋର ସରି ଯାଇଛି।
ଆପଣ? ଆଚ୍ଛା ବଡ ହେବେ ତାହେଲେ ମୋଠୁ ନା?
ହଁ ମୁଁ ବଡ ହେଇଯାଇଛି।
ତାହେଲେ ଆ ମୁଁ ଦିଦି ଡାକିବି ଆପଣ
ଆଉ କଣ ଖାଇଥିଲେ?
ମୁଁ ଦହିବରା ଖାଇଥିଲି ତ ଏଇ ଭୋକ ଲାଗିନି ଲାଗିନି ରୋଷେଇ ବି ଚାଲିଛି ଶଇଲେ ଖାଇବି।
ଆଜ୍ଞା କିଏ ରୋଷେଇ କରୁଛନ୍ତି ଆଣ୍ଟି?
ମା ହଁ। ଆମର ଅଧେ ଲୋକ ଆଜି ଆଇଁଷ ଖାଇବେନି ଆଉ ଅଧେ ଲୋକ ଖାଇବେ। ତାଙ୍କ ପାଇଁ ଅଲଗା ର ସେ ମୁଁ ଖାଏ ମୁଁ ପୁରା କମନ ଅଛି। ସବୁଠାରେ। ସବୁଦିନ ସୋମବାର ଛାଡିକି ସବୁଦିନ।
ଆଜ୍ଞା। ଆଉ କୁଆଡେ ଯାଇଛନ୍ତି ରଥଯାତ୍ରା କୋଡେ ପାନ ପି ଯିବା ପାଇଁ ପୁରୀ?
ନା ପୁରୀ କେବେ ତ ଯାଇନି ରଥରେ ବି ଏଥର ବି କାଇଁ ଲାଗୁନି ଦେ ଖିଆ ମୋର ସେଇ ପିଜି କରିବାର ଅଛି ପୁରୀରେ ଦେଖିବା ରଥଯାତ୍ରାରେ ବହୁତ ଭିଡ ଯାଇ ହବନି।
ହଁ ମୁଁ ତ ସେ ସେଇ କଥା ସିଧା ପ୍ରସନ ଆସୁଛି କେତେ ଭିଡ ତଥାପି ଲୋକ ବି ଯାଉଛନ୍ତି। ସେଇ ତ ଗୋଟେ ଦିନ ତ ଦେଖିବା ପାଇଁ ଭଗବାନ ବହୁତ
ବହୁତ ହଁ ଠାକୁର ନିଜେ ବାହାରିକି ଆସୁ ଥିବେ ନା ଲୋକଙ୍କୁ ଦେଖାଦବା ପାଇଁ ସେ
ଆଉ ମୁଁ ବି ଭାବତ ମାନେ ଡର ଲାଗେ ଏତ ଭିଡରେ ନା ଯିବା ପାଇଁ। ସେଥିପାଇଁ ଟିକେ ଡର ଲାଗେ ଏଇ ଗୋଟେ ଏତେ ଭିଡରେ କେମିତି ଯାଇକି ଟୁ ଛୁଇଁବୁ ଆସିବୁ ସେଇଟା ହିଁ ଗୋଟେ ମ ଡର ହ
ଆପଣ କୋଉଠୁ ମାନେ କୋଉଠୁ କହୁଛନ୍ତି? ଓ ଆଚ୍ଛା କେନ୍ଦ୍ରାପଡା ମୁଁ ଭଦ୍ରକ।
ଓହୋ।
ହୁଁ ଆସିଛନ୍ତି କେବେ ଭଦ୍ରକ ଆଡେ?
ହୁଁ ହଁ ସେମିତିବେ ଯାଇଛି।
କୋଉ ମାନେ କିଛି ବୁଲିବା ପାଇଁ ନା? ହଁ ହଁ। କୋଉଠିିକ ଆସିଥିଲେ ଭଦ୍ରକର?
ସେଇ ବନ୍ଦ ଛକ ଯାଙ୍କେ ହିଁ ଯାଇଛି ବେଶୀ ବାଟ ଯାଏନି। ଆଉ ଆପଣ ଯ ରେଲୱେ ଷ୍ଟେସନ ଏତିକି ବାଟ ଯାଇଛି ସେଠି ବାଉଦପୁର ଅଛି ଆଉ ଗୋଟେ ଆପଣ ଚରମ୍ପନା
ହଁ ଆପଣ ବଧେ କୁଆଡେ ଯାଉଥିଲେ ଏଠି ଷ୍ଟପେ
ହଁ ହଁ ହଁ ସେ କହନ୍ତି ସାଢଡୁକୁ ବେଶୀ ବି ଯାଇନି ସେତି ବାଟ ହିଁ ଯାଇଛି। ସେମିତି
ଆଉ ଆମେ ଇଆଡେ ତ ଆସିନହାନ୍ତି ଆମ କେନ୍ଦ୍ରାପଡ଼ା ଆଡେ।
କେନ୍ଦ୍ରାପଡ଼ା ଯାଇନି ନା ଯାଇନି।
ଆଜ୍ଞା।
ଆପଣଙ୍କର ଭଦ୍ରକ ରେ ଫେମସ କଣ ଅଛି?
ଭଦ୍ରକ ଫେମସ ରାମ ନବମୀ, କାଳୀ ପୂଜା ହଁ ରାମନବମୀ ଟା ଟିକେ ଅଧିକ ଫେମସ ଭଦ୍ରକ ରେ ଆଉ।
ହଁ ହଁ।
କେନ୍ଦ୍ରାପଡାରେ କଣ ଫେମସ?
ବଳଦେବଜୀଉଙ୍କର ହୁଏ ଆମର ଜଗନ୍ନାଥ ଯୋଉ ପୁରୀରେ ଯେମିତି ଆମ ତାଙ୍କ ବଡ ଭାଇ
ହୁଁ ନମସ୍କାର।
ଆଉ ସେଠି ବି ବ୍ -ରସାବଳି ଆମର ଫେମସ ହୁଏ।
ରସାବଳି ଅଛା ଆମର ପାଲୁଆ ଲଡୁ। ହଁ କେନ୍ଦ୍ରାପଡା ପ୍ରସିଦ୍ଧ ର ସେତେବେଳେ ରଜ କୁଇନରେ ଗୋଟେ କଣ୍ଟେଷ୍ଟାଣ୍ଟ ଆସିଥିଲେ ସିଏ ହଉଛି ରୋଷେଇଟାସ୍କ ରେ ଏଟା କରିଥିଲେ ମୁଁ ଦେଖିଛି।
ହଁ ବହୁତ ବଢିୟା ଲାଗେ ରାସାବଳୀ ଟ।
ହଁ କେମିତି କଣ ହୁଏ ରାସାବଳୀ ଟା ଜାଣିଛନ୍ତି ନା?
ରାସାବଳୀ ମୁଁ ଜାଣିନି ମତେ ଲାଗୁଛି ବୋଧେ- ଏଇ ଯୋଉ ମଇ ଦା ଛେନା ମିଶିକିନି ବୋଧେଇକିନି ସେଟା ଛଣା ହେଇକି ରସରେ ଯୋଉଟା କ୍ଷୀର ଆଉ ଯୋଉ ଆମର ଚିନି ରସଟା ହେଇଥାଏ ସେଟା ପଡେ ସେମିତି କେମତି ଲାଗୁଛି ନା ମୁଁ ଜାଣିନି କେ କେମିତି ହୁଏବ। ବଢିଆ ଲା ଖାଇବା ଟେଷ୍ଟ ଟା।
ଆଉ ହଁ ଘରେ ସବୁ ଭଲ ଅଛନ୍ତି। ଆପଣଙ୍କ ଘରେ?
ହଁ ଭଲ ଅଛି ସେମିତି ଆଉ ଆଉ ବର୍ଷା ହଉଛି ନା ସେଆଡେ ଆପଣଙ୍କର?
ବର୍ଷା ହଉଛି ଏବେ ଛାଡି ଯାଇଛି କିନ୍ତୁ ହଉଛି।
ଆଉ ଚାଷ ବାସ କାର୍ଯ୍ୟ ସବୁ ଆରମ୍ଭ ହେଇ ହେଲାଣି ସେପଟରେ? ଚାଷ କାମ? ହଁ ମାନେ ଯେମିତି ଧାନ ରୁଆ ରୋଇ କି
ଜାଣିନି ମୁଁ ତ ଘରେ ରୁହେନି ବାହାରେ ରୁହେ ଜାଣିନି ଚାଷ ହେଲା ମୋର ମେ ଏତେ ଆଇଡିଆ ନଁ ଆମ ଘରେ ବି ହୁଏନି ନା ଚାଷ ମୁଁ ଜାଣିନି।
ଆଜ୍ଞା
ଏବେ କଣ ହୁଏ ଚାଷ ମାନେ ଷ୍ଟାର୍ଟ ଓହୋ ରଜ ପରେ ହଁ ଯୋଉ ମଞ୍ଜି ବୁଣା ହୁଏ ନା?
ହଁ ଧାନ ଚାଷ ବି ଆରମ୍ଭ ଏ ଧାନ ତ ଆମର ପ୍ରଧାନ ଶସ୍ୟ ଓଡିଶାର କହିଆକୁ ଗଲେ। ଏଇଟା ଅଛି ମାନେ ସବୁ ଦେ ସେଇଟା ନାହିଁ ଆମର କିଛି ବି ନାହିଁ।
ଶ୍ କାମଟା ହିଁ ମେନ୍ ହେଲା।
ଆଜ୍ଞା।
କିନ୍ତୁ ଲୋକ ଇଣ୍ଟରେଷ୍ଟ କମେଇ ଦଉଛନ୍ତି।
ହଁ ଆଉ ଆପଣ ରଜରେ କୁଆଡେ ବୁଲି ଯାଇଛନ୍ତି?
କୁଆଡେ ଯାଇନି ଘରେ ଥିଲି।
ଆଜ୍ଞା।
ଏଥର କୁଆଡେ ଯାଇନି। ଆପଣ?
ଆଉ ବୁଲାବୁଲି କରିବାକୁ କୁଆଡେ ଯାଆନ୍ତି ସାଙ୍ଗମାନଙ୍କ ସହିତ ନା ଯାଆନ୍ତିନି?
ହଁ ହଁ ହଁ ବହୁତ ବହୁତ ଯାଏ। ଏବେ ଘରେ ଅଛି ନା ମେସ ରେ ଥିଲାବେଳେ ମୁଁ ଡେଲି ବୁଲେ।
ଆଜ୍ଞା।
ଏବେ ଘରେ ଅଛି, ପାଗ ବି ତ ଦେଖୁଛନ୍ତି କୋଉ ଭଲ ହଉଛି।
ଆଜ୍ଞା। ଆଁ ବୁଲନ୍ତୁ ହ। ଦେଖି ଚାହିଁକିନି ଯିବା ଆସିବା କରୁଥିବେ ଆଉ ନିଜ ସେଫ ରେ ଯାଉଥିବେ ଆସୁଥିବେ ଆଉ।
ଆପଣଙ୍କ ଘରେ ସବୁ ଅଛନ୍ତି ଭଲ?
ଘରେ ସମସ୍ତେ ଭଲ ଅଛ
କିଏ କିଏ ଅଛନ୍ତି ଘରେ?
ମୋର ମା ଛନ୍ତି ଦାଦା, ଖୁଡ଼ୀ, ଭାଇ, ଭଉଣୀ ସମସ୍ତେ ଆମେ ଅଛୁ ଆମର ଜଏଣ୍ଟ ଫ୍ୟାମିଲି
ଆପଣଙ୍କର?
ସେମ ସେମ ମୋର ମୁଁ ମୋ ଭଉଣୀ, ବାପା, ମା, ଆଉ ବଡ ବାପା, ବଡ ମା, ଦି ଜଣ ଭାଇ। ହୁଁ, ଆଉ ଆପଣ କାହାର ମାନେ ଜେଜେ ଜେଜେମା ଅଛନ୍ତି ଆପଣଙ୍କର?
ନାଇଁ ମୋ ଜେଜେମା ଥିଲେ ଏଇ ଦି ତିନି ବର୍ଷର ମରିଗଲେ କିନ୍ତୁ ମୋ ମାମୁଁ ଜେଜେମା ଅଛନ୍ତି।
ମାମୁଁ ଘର ଜେଜେମା ମାନେ
ହଁ ଆଇମା।
ଆଚ୍ଛା ଆଛା ସେପଟେ ଜେଜେମା ଡାକନ୍ତି ନା କଣ?
ନାଇଁ ଆଈ ମା ଡାକନ୍ତି କିନ୍ତୁ ଆମେ କଣଛୁ ଡାକି ଜେଜେମା ଜେଜେମା ଡାକି ଆଉଛେ ଜେଜେମା।
ନା ମୁଁ ଶୁଣିଚି ବି ପ୍ରାୟ ଜଣ ଆଈମାକୁ ଜେଜେମା ଡାକନ୍ତି।
ହଁ ଆକଚୁଆଲି ମୋ ମା ଯେ ଥିଲେ ମା ଡାକୁ ଆଉ ସିଏ ମାମୁଁର ମା ଜେଜେ ମା ଜେଜି ମୁଁ ବସି ହେଇଛି ଏମିତି ଆଉ।
ହୁଁ, ଆଉ ଆପଣଙ୍କୁ ରୋଷେଇ କରି ଆସେ ନା?
ହଁ ରୋଷେଇ ମୁଁ ସବୁ ଜାଣିଛି କେବଳ ଚିକେନ କୁ ଛାଡି ମଟନ ଛାଡି ଦେଲେ ଆଉ ସବୁ କରିପାରିବି।
ଟୋଟାଲି ଆଇଁଷ ଖାଆନ୍ତିନି ନା?
ନାଇ ମୁଁ ଖାଆନ୍ତି ଖାଏ ବୁଧବାର ଆଉ ଶୁକ୍ରବାର କେବଳ ଖାଏ ଦି ଟା ବାର। ଏବେ ଶ୍ରାବଣ ମାସ ଆସିଲା, ହଁ। ଗୋଟେ ଶ୍ରାବଣ ମାସ ଚିକେନ ଖାଏ ମଟନ ଖାଏନି ଭଲ ଲାଗେ ଆଉ ଏବେ ତ ଶ୍ରାବଣ ମାସ ଆସିବ ତ ଗୋଟେ ମାସ ଛଡା ହବ, ଭାଦ୍ରବ ମାସ ଆସିବ ଗୋଟେ ମାସ ଛଡା ହବ। ମୁଁ ଖାଏନି ଦିଟା ମାସରେ। ହେଟୁ ତାପରେ ଆଶ୍ଵିନ ମାସ ଗୋଟେ କାର୍ତିକ ମାସରେ ପୁଣି ଛଡା ହବ। ବର୍ଷକୁ, କଣ କହିଲେ?
ବୈଶାଖ ମାସ ଛାଡ଼ନ୍ତିିନି?
ହଁ ବୈଶାଖ ମାସରେ ମୁଁ ଛାଡେନି କିନ୍ତୁ ଆମର ଶନି ମେଳା ହେଲେ ଗୋଟେ ମାସ ଛାଡିଦିଏ। ସାଇ ବସ।
ହୁଁ ଆପଣଙ୍କର କୋଉଁ ଅନର୍ସ? ଥିଲା ଗ୍ରାଜୁଏସନ୍
ମୋର ସୋସିଓଲୋଜି ଥିଲା।
ଅଛି।
ହୁଁ।
ମୋର ସାଂକ୍ରିଟ।
ହଁ ସାସ୍କ୍ରିଟି ବଢ଼ିଆ ସବଜେକଟ ମତେ ବହୁତ ଭଲ ଲାଗେ ସାସ୍କ୍ରିଟ।
ମୋର ଟେନ୍ଥେ ବେଳେ ବଢ଼ିଆ ସାସ୍କ୍ରିଟି ହୁଏ। ସେଇ ଅନୁସାରେ ସାସ୍କିଟ ଟିକେ ପ୍ଲସ ଟୁ ବେଳେ ଟିକେ ସାସ୍କିଟ ଥିଲେ ଅପସନ ଭଲ ହେଇଥାନ୍ତା କିନ୍ତୁ ଆମେ ସେ କଲେଜରେ ନଥିଲା। ହେଲେ ନଥିଲା ତ ସେଥିପାଇଁ ଆଉ ଟିକେ ଅପସନ ଦେଇଦେଲି ଆଉ କିନ୍ତୁ ସାସ୍କ୍ରିଟି ବଢ଼ିଆ ଲାଗେ ପଡ଼ିବା ପାଇଁ ଶ୍ଳୋକ ହେରିକା ଥାଏ।
ଭଲ ସବୁ ଭଲ ସବୁ ଖରାପ
ସାଂସ୍କୃଟି ମତେ ବହୁତ ବଢିଆ ସବଜେକ୍ଟ ମତେ ବଢିଆ ଲାଗେ। ମୋ ସେଇ ସମୟ ରେ ଥିଲେ ତ ମୁଁ ପିଜି ଫିଜି କରିଥାନ୍ତି ତା ଉପରେ ବଢ଼ିଆ ହେଇଥାନ୍ତା। ଆଉ ଯେହେତୁ ପ୍ଲସ ଟୁ ରହିଲାନି ମାନେ ପ୍ଲସ ଥ୍ରୀ ଅନର୍ସ ପାଇବିନି ପିଜିରେ ଯୋଉଁ ଇଏରେ ସାସ୍କିଟ୍ ରେ
ନାଇଁ ପାଇଥାନ୍ତେ ଆପଣ ଯଦି ପ୍ଲସ୍ ଥ୍ରୀ ବି ପକେଇଥାନ୍ତେ ପାଇଥାନ୍ତେ ସେମିତି କିଛି ନାଇଁ।
କହିଲେ ବା ଯଦି ପ୍ଲସ ଟୁ ରେ ଅପସନ କିଛି ନଥିବ ସାସ୍କ୍ରିଟି ସେମିତି କିଛି ପାଇବନି କହିଲେ।
ମୋ ସାଙ୍ଗ ଗୋଟେ ତାର କହିବାକୁ ଗଲେ ଟେନ୍ଥେ ବି ସାସ୍କ୍ରିଟି ନଥିଲା ହେଲା କିନ୍ତୁ ସେ ସା ଟି ଅନର୍ଷ ରେ ପ୍ଲସ ଥ୍ରି କରୁଚି କିଛି ନାଇଁ କରି
ହଁ ମୁଁ ଜାଣିପାରିଲିନି ନା କହିଲେ ଟୋଲ ଫୋଲ ଅଛି ସେଥିପାଇଁ ମୁଁ ଟିକେ ପଛ ଘୁଞ୍ଚା ଦେଇଦେଲି। ହଉ ମୋ ସାସ୍କିଟି ବହୁତ ବଢିଆ ଲାଗେ ସେଇଥିରେ ପଢ଼ିଥିଲେ ପଢ଼ି ପଢ଼ି ପିଜି କରି ଯାଇଥାନ୍ତି।
ଉଁ ହୁଁ ସାସ୍କ୍ରିଟ ହଁ ସୋସିଓଲୋଜି ଭଲ। ମୋ ସାଙ୍ଗର ବା ସୋସିଓଲୋଜି ଆଉ ଆମ ପଡୋଶୀ ବା ସୋସିଓଲୋଜି ଆମ ଡିପାର୍ଟମେଣ୍ଟ ଆମ କଲେଜ ଆମକୁ ଲାଗିକି ସୋସିଓଲୋଜି।
ହୁଁ ସେଥିରେ ଆମର ଥାଏ ସମାଜ ଉପରେ ତ ଯୌଥ ପରିବାର ଏମିତି ସବୁ ଭଲ ଲାଗେ ସବୁ ଲେଖିବା ପାଇଁ ସବୁ
ହୁଁ ପ୍ରାକ୍ଟିକାଲ ପାଠ ଟା ସୋସିଓଲୋଜି ମାନେ ସବୁ ଆମ ପରିବେଶ ରେ କଣ ନାଇଁ କଣ ହଉଚି ଲୋକମାନେ କେମିତି କଣ ହଁ।
କେମିତି ଚାଲିଚଳନା ଏଇ ସବୁ ସଂସ୍କୃତି ପରମ୍ପରାକୁ ନେଇକିନି ଆମ ସୋସିଓଲୋଜି।
ସବୁ ପାଠରେ ଶିଖିବା ଇଂ ଜିନିଷ ଅଛି। ଆମେ ଗ୍ରହଣ କଲେ ହେଲା।
ହଁ ଇକୁନିଟି ଭରସ ସେଇଟା ଆମର ରହିଥିଲେ ବଢ଼ିଆ ମାନେ ଅନଲାଇନ ପାଇଁ ସୁବିଧା ହେଇଥାନ୍ତା। କିନ୍ତୁ ସେଇଟା ହିଁ ବେଶୀ ହାର୍ଡ଼ ଲାଗେ।
ବହୁତ ବଧ। ମୁଁ ତ ଆର୍ଟସ୍ ପଢିଲି କେବଳ ମେଥ୍ ମୋର ହୁଏନି ବୋଲି।
ନାଇଁ ଆର୍ଟସ ନାଇ ଭ ଯୋଉଁ ଭଲ କିନ୍ତୁ ମାନେ ଏଟାକୁ ଠିକରେ ୟୁଟିଲାଇଜ୍ କରିବା ଦରକାର ଅଛି ହେଲା।
ଆର୍ଟସ୍ ଭଲ ଆମ ପାଇଁ ଆମେ ପଢୁଛନ୍ତି ଆମେ ପାଇଁ ଭଲ ଯୋଉଁମାନେ ଟିକେ ସାଇନ୍ସ ଫାଇନ୍ସ ପଢୁଛନ୍ତି କଣ ସେମାନେ ଟିକେ ଅଲଗା ଦୃଷ୍ଟିରେ ଦେଖନ୍ତି ଆଟର୍ସ ପିଲା।
କାହିଁକି ଆର୍ଟ୍ସ ପିଲା ତ ୟୁ ପି ଏସ୍ ସରେ କ୍ୱାଲିଫାଇ କରି ଆଇଏଏସ୍ ଅଫ ସିରେ ରହୁଛନ୍ତି ସବୁର ଅଛି ନାଇଁ କି, ଯେହେତୁ ସରକାର ପାଠ ପାଇଁ ବାହାର କରୁଛନ୍ତି।
କ ମାନେ, ଗମେଣ୍ଟ ଜବ କରନ୍ତି।
ସେଇରା ଏମତି କହନ୍ତି ସାଇନ୍ସ ଆର୍ଟ୍ସ ସେଥିରେ କିଛି ତଫାତ ନହିଁ ଆଜିକାଲି ୟୁିପିଏସି କ୍ଲିୟର କରି ଆଇଏସ ଅଫିସ ଫିରଭି ହଉଚନ୍ତି, ମେନ ହେଲା ତୁମ କେତେ ମାନେ ପାଠ ପଢ଼ିବ ସେଇଟା ତୁମ ଉପରେ ନିର୍ଭର ପାଠ କିଛି ଖରାପ ନୁହଁ, ତ କଳା ଉପରେ ତ ବହୁତ କିଛି ଜାଣିବାର ଅଛି, ହଉ ମାମ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ମତେ ବି ହଁ ହଁ ହଁ